ନମସ୍କାର ଆଜ୍ଞା। ଆଉ କଣ ସବୁ ଖବର ହବ।
ଖବର କଣ ଏମି ଖବର କଣ ଏମିତି ତାରା ଦେଖୁଥିଲି ତ ସେଥିପାଇଁ କହୁଥିଲି କି ଯେ ଆଉ ଏବେ ଲାଇଟ ବହୁତ ହେଇଗଲାଣି ଯୋଉଥିପାଇଁ ଆଉ ତାରା ଗୁଡା ଦେଖା ଯାଉନାହାନ୍ତି ମୁଁ ଆକାଶରୁ ଚାରି ରୁ ପାଞ୍ଚ ପାଞ୍ଚଟା ଗ୍ରହ ପୁରା ଚିହ୍ନିଛି ଏଇ ତାରାଟା ମାନେ ଏଇ ଗ୍ରହ ଏଇଟା ହଉଛି ବୃହସ୍ପତି ଗ୍ରହ ଏଇଟା ଏଇଟା ହୋଉଛି ଶୁକ୍ର ଗ୍ରହ ଏଇଟା ହୋଉଛି ବୁଦ୍ଧ ଗ୍ରହ ଏଇଟା ମଙ୍ଗଳ ଗ୍ରହ ଏମିତି ପୁରା
ହଁ ଆମର ବି ପିଲାଦିନେ ଯେ ସ୍କୁଲରେ ପାଠ ପଢା ଯାଏ ଉତ୍ତର ଦେଇ ଦେଖିବେ ଗୋଟେ ପ୍ରଶ୍ନ ପ୍ରଶ୍ନ ବାଚକ ଚିହ୍ନ ଭଳିଆ ଅଛି ସାତଟା
ହଁ ସେଇଟା ସାତଟା ଋଷି। କତୁ ପୁଲହ ପୁଲସ୍ତ ଅତ୍ରି ଅଙ୍ଗିରା ବଶିଷ୍ଟ ମରିଚି ହଁ ବଶିଷ୍ଟ ପାଖ ପାଖରେ ଗୋଟେ ଦେଖାଯାଏ ପୁରା ଆଉ ଗୋଟେ ତାରାଟା ଦେଖାଯାଏ। ସେଟା ହଉଛି ତାଙ୍କ ସ୍ତ୍ରୀ ହଁ ତ ସେଇ ସେଇ ଛୋଟ ତାରା ଟା ଦେଖା ଯାଉନି କାରଣ ଲାଇଟ୍ ଉ ପ୍ରଦୂଷଣ ଏତେ ହେଇଗଲାଣି। ତ ସେ ଛୋଟ ଜିନିଷ ଟା ଆଉ ଦେଖାଯାଉନି।
ହୁଁ ହଁ ତାପରେ ଯେତେବେଳେ ବାଦଲ ବି ଘେରିଯାଏ ଆକାଶରେ ମେଘ ଦେଖାଯାଏ ସେତେଳେ ବି ସବୁ ଆଉ ଆକାଶରେ ତାରା ଦେଖା ଦିଅନ୍ତିନି।
ନାଇଁ ବା ମତେ ତାରା ଦେଖିବା ପାଇଁ ଭାରି ପସନ୍ଦ।
ଆଜ୍ଞା ହୁଁ। ସେଇଟା ଛାତଉପରେ ଥିଲେ ଆଜ୍ଞା। ହଁ ମୁଁ କହିଲି ଛାତ ଉପରେ ଯେତେଳେ ଶୋଇଲା ଟାଇମ ରେ ରାତିରେ ପୁରା ଆକାଶ ପରିଷ୍କାର ଥିବ। ସେତେବେଲେ ବି ଟିକେ ମ ମାନେ ଭଲ ଲାଗେ ଟିକେ ଦେଖିବାକୁ ଆକାଶକୁ ପୁରା ତାରା ହେଇଥିବ। ତାପରେ ପୂର୍ଣ୍ଣମିରେ ଚାନ୍ଦ ପଡିଥିବେ। ଗୋଟେ ଖୁସି ଲାଗେ ଅଲଗା ପକାର ଗୋଟେ ସେଟା ଗୁଟେ ହୁଁ ହୁଁ।
ଛୋଟ ବେଳେ ଆମେ କେତେ ପୁନେଇ ଜହ୍ନ। ଇଏରେ ଦୌଡୁ, ଖେଳୁ, ଲୁଚୁ କିନ୍ତୁ ଏବେ ରାତିରେ ଆଉ ସେତିକି ଆଲୋକ ଦେଖାାଯାଉନି।
ହୁଁ ହୁଁ ହୁଁ। ତାପରେ ଆ ଗାଁ ଗହଳି ଥିଲା ବେଳେ ସେ ପିଲାଦିନେ ରାତିରେ ଏଡ ବଡ ଚାନ୍ଦ ପଡିଥାଏ ଯେ ପୁରା
ହଁ ସେଇ ସେଇଥିରେ ଧାଅ। ସେଇଥିରେ ଆମେ ଲୁଚା ଲୋଚି ସବୁ ଖେଳୁ ଛୋ
ହଁ ହଁ ପିଲାଦିନେ ସବୁ ଲୁଚୁ କାଳି ଖେଳ ସେ ଆମର କହନ୍ତି ବିଶଅମୃତ ଖେଳ ଗୋଟେ ବୋଲି।
ହଁ ହଁ ହଁ ଆମେ ବି ଖେଳିଛୁ ସେଇଟା ବିଷ ଅମୃତ ଆମେ ବି ଖେଳିଛୁ। ଆଉ ଆ ଆପଣଙ୍କ ଏରିଆରେ କଣ କଣ ଫସଲ ହଉଛି କଣ?
ଆମର ତ ସେଭଳି ଏପଟେ ଫସଲରେ ଧାନ ଫସଲ ହୁଏ। ତାପରେ ବିରି ହୁଏ, ମୁଗ ହୁଏ, ଚଣା ହୁଏ। ଆଉ କୋଳଥ ହୁଏ। ତାପରେ ଯୋଉ କହନ୍ତି ଏଇଟା କଣ ହରଡ ହରଡ ଜାଣିଥାନ୍ତି ଆପଣ? ହରଡ କହନ୍ତି ତାଙ୍ଗୁଲ କହନ୍ତି। ତାଙ୍ଗୁଲ ନା କାନ୍ଦୁଲ କଣ କହନ୍ତି ଏନ୍ତୀ ସେ ବଡ ବଡ। ହଁ ବଡ ବଡ ମାନେ ନଳିଆ ନଳିଆ ଗଛ ହେଇଥିବ ସର ସବୁ ଗଛ। ଆଉ କଞ୍ଚା ଖାଆନ୍ତି ହେରା ହଡର ହରଡ଼ କହନ୍ତି ତାକୁ।
ହଁ ହଁ ହରଡ।
ମାନଙ୍କରେ ସବୁ ହୁଏ ହେଇଟା। ଆଉ ସେଟା ପିଲାଦିନେ ସବୁ ଏସବୁ ଜିନିଷ ସବୁ ହୁଏ। ସେଇଟା ବି କଞ୍ଚା ଖିଆଯାଏ, ପୋଡିକି ଖାଇବ ବି।
ହଁ ଆମ ଏପଟେ ଫ ଆମ ଏପଟେ ଫସଲ କଣ ହୁଏ କହୁଛି। ଆମ ଏପଟେ ତ ଏତେ ମା ତ୍ରାରୁ ମକା ହଉଚି ଯୋଉଟା କି ସାରା ଓଡିଶା କୁ ଯାଉଚି। ଆଉ ଗୋଟେ ହଉଛି ତରଭୁଜ। ତରଭୁଜ ଏତେ ମାତ୍ରାରେ ରହୁଛି ଏଇଠୁ ଅଲଗା ଅଲଗା ରାଜ୍ୟକୁ କୁଆଡ଼େ ଯାଉଛି। ତରଭୁଜ ହଁ ହଁ।
ଆପଣ ସେଇ ଜିନିଷ ଭରପୁରୁ ଖାଉଥିବେ ପୁରା ଆଉ। ହୁଁ। । ଆପଣ ମାନେ ଆପଣଙ୍କର ନିଜେ ବି ଚାଷ ବାସ କରନ୍ତି।
ମୁଁ ଚାଷ ଫାସ କରେନି। ମୁଁ ଚାଷ କରେନି ଆମ ଗାଁ ରେ ଆମ ଅଞ୍ଚଳରେ ପ୍ରବଳ ମା ତ୍ରାରେ ଚାଷ କରନ୍ତି। ଆଉ ସେଠି ଚାଷ ହୁଏ ମକା, ବାଦାମ, ଆଉ ମକା ତ ବର୍ଷକୁ ଚାରି ଥର ହେଇପାରିବ। ମକା, ବାଦାମ, ଆଉ ଆଳୁ ଏଗୁଡା ସବୁ ଚାଷ କରନ୍ତି ଆମ ଏପଟେ ଲୋକ। ଆମ ବାଡିରେ ଲାଗିଛି ବାଇଗଣ ଗଛ। ଆଳୁ ଗଛ କଣ ହଉଛି କଣ କଇଲେ ଲାଗିଚି ଏଇଟା ହଉଚି ଆଖୁ ଗଛ। ଅ ଭେଣ୍ଡି ଗଛ ବହୁତ ପ୍ରକାର ଗଛ ଲାଗିଛି ଆମର।
ଆଚ୍ଛା ପାଣି କେମିତି କଣ ଦିଆଯାଏ?
କଣ କହିଲେ ଏଠି ପାଣି ହଁ ପାଣି ସମସ୍ତଙ୍କର ବୋରୱଲେ ଅଛି। ନଚେତ୍ ବର୍ଷା ପାଣି।
ଆଚ୍ଛା ଆଚ୍ଛା। ନା ଆଗରୁ ଯେମିତି ଥିଲା ଆମର ବିିଲ ମାନଙ୍କ ତେଣ୍ଡା ଜାଣିଛନ୍ତି?
କଣ କହିଲେ ହଁ ହଁ ତେଣ୍ଡାରେ ବହୁତ ଥର ମୁଁ ପାଣି ଦିଏ। ତେଣ୍ଡା ଉପରୁ କୂଅକୁ ଡିଆଁ ହେଇଛି। ତେଣ୍ଡା ଉପରୁ କୂଅକୁ ଡିଆଁ ହେଇଛି ତେଣ୍ଡା ଯଉ ପଛୁଆ ସାଇଦନ ମରା ହେଇଛି। ଆଉ ତେଣ୍ଡା ରୁ ପାଣି ବୁହା ହେଇ
ହଁ ପାଣି ଭରେଇକି ଫସଲ ହଁ ବିଲ ମାନଙ୍କୁ ଫସଲ ସବୁ ଦିଆଯାଏ। ସେଇଟା ସବୁ ମାନେ ପୁରୁଣା ଜିନିଷ ସେମି ଆଉ ତ ଏବେ ତ ପିଲାମାନଙ୍କୁ ଦେଖିଇଲେ ସେ ଜିନିଷ ପିଲା କହିପାରିବେନି ଏଇ ଜିନିଷ କଣ ବୋଲି। ନା ପିଲା ବି ଜାଣିବେନି ସେ ଜିନିଷ କଣ ଟା ବୋଲି।
ନାଇଁ ତ ଆଗରୁ ଶଗଡ ଗାଡି ଥିଲା। ଶଗଡ ଗାଡିରେ ବସା ହୁଏ। ଶଗଡ ଗାଡିରେ ଖତ କଢା ହୁଏ। ଶଗଡ ଗାଡି କ କରା ହୁଏ ଏବେ କିନ୍ତୁ ସେ ଜିନିଷ ଟା ଆଉ ହେଇପାରୁନି।
ହଁ ସେ ଜିନିଷ ଟା ମୁଁ ପିଲାଦିନେ ବାପା ଥିଲେ ବିଲକୁ ଖତ ନେଇକି ଯିବେ। ଆମର ତ ଶଗଡ଼ ଫଗଡ ନଥିଲା। ଆମେ ସେମିତି ଭଡା କରିକି ଶଗଡ଼ ଫଉ କୋଉଟୁ ଉଦର ଥାଏ। ଡୁଲି ଯୋଉ ରହିବ ହଁ ସେ ବାସ୍ ବାସ୍ ବାସ୍ ନଳ ଦିନ କଣା ହେଇକି ସେଟା ବିଲ ମାନଙ୍କ ନେଇ ଲଗାଯାଏ। ସବୁ ବିଲ ମାନେ ଗୋଟେ ନୁହେଁ ଚାରିଆଡେ ସବ ଅଳ୍ପ ଅଳ୍ପ ଅଳ୍ପ କରିକି ସବୁ ଗଦା ଦିଆଯାଏ। ଛୋଟ ଛୋଟ ଗଦା କରାଯାଏ। ତାପରେ ସେ ଆଉ ଦିନେ ଯାଇକି ବାପା ହଉ ମୁଁ ହଉ ମିଶିକି ଯାଇକି ସବୁ ସେ ଚାରିଆଡେ ଛିଞ୍ଚା ଯାଏ। ଛିଞ୍ଚିକି ତା ଦିହରେ ଚାଷ ବାଷ କରାଯଏ ଆଉ ତା ଥାରେ ଧାନ ଅମ ଚାଷ କରାଯାଏ ଆଉ।
ହୁଁ। ଆମର ଏଠି ମକା ଚାଷ ହୁଏ। ମକା ବହୁତ ଶସ୍ତା। ମକା ପାଞ୍ଚ ଟଙ୍କା ଛ ଛଅ ଟଙ୍କା ଆମେ ଆଣିକି ତାକୁ କଣ ବସିକି ଏକାଠି ସାଙ୍ଗସାଥି ପାଞ୍ଚ ରୁ ଛଅ ଜଣ ତାକୁ କଣ କରିବୁ ଏକାଠି ବସିକି ମକା ସିଜା ହବ ନହେଲେ ଶୀତ ଦିନେ ମକା ପୋଡା ହବ। ଆମେ ସେଇୟା କରୁ ମକା ସିଜା ଜଣକା ଚାରି ପାଞ୍ଚ ଟା ଖାଇଦଉ।
ଆଚ୍ଛା, ମ-ଆପଣ ମିଠା ମକା ନା ନାଇଁ ଏଇ ସାଧାରଣ ମକା?
ନାଇଁ ଆମର ଏଠି ମିଠା ମକା ଅଛି, ସାଧା ମକା ବି ଅଛି, ଯାହା ଆପଣ କିଣିବେ।
ଆଚ୍ଛା, ଆଚ୍ଛା, ଓହୋ। ମକା ଏ ଆପଣଙ୍କ ସିଆଡେ ଚାଷ ହୁଏ ସେ ବାହାରକୁ ସବୁ ଯାଏ ଆଉ।
ହଁ, ହଁ, ବାହାରକୁ ସାତ ଟଙ୍କା ଆଟ ଟଙ୍କାରେ ଯାଉଚି। କିନ୍ତୁ ଆମ ଏଠିକାର ଲୋକ ଆଉ ହଉଛି କଣ ମକା ଗୋଟିକ ଚାର ଟଙ୍କା, ଛଅ ଟଙ୍କା ଏମିତି କିଣୁ
ଓ ହଁ। କାହିଁକି ନା ଆମେ ଏଠି ତ ଏଇଟି ମକା ଆମେ ଖାଉଚେ ସିଜା ମକା ଯେ ଗୋଟାକ କୋଡିଏ ଟଙ୍କା ପଚିଶ ଟଙ୍କା ଏମିସି। ସବୁ ମକା ର ଦେଖିକି, ହଁ। ମକା ମୁଁ ଆଉ ଖାଇନି ଏବେବି। ଏବେ କଣ କରିଥିନି ମଝିରେ ଗୋଟେ ଥର ଏମତି ବଜାରରୁ ଆଣିଥିଲି କିଲୋ ଦାରିଆ। ମକା ମକା ଛଡେଇ ସେମାନେ ଦେଇ ଦିଅନ୍ତି କିଲୋ ଦର ଅଶ ସେଗା ମୁଁ ଆଣିଥିନି। ଯିଏ ସିଜେଇଦେଲୁ ସିଜେଇକି ମୋର ସବୁ ଘରେ ସବୁ ଏମିତି ଖାଇଲେ। ଆଉ ଆଉ କିଛି ମକା ଏମିତି ଖିଆ ହେଇ। ତାପରେ ବର୍ଷା ଦିନ ଆସିଲା ପରେ ମକା ଫକା ଏମିତି ଆସିବ ଟିକେ ଆଉ।
ଉଁ, ହୁଁ, ହୁଁ, ହୁଁ, ହୁଁ, ଅଁ, ହଁ ସେଟା ତ ଠିକ କଥା।
ହଁ।
ଆଉ ଆମର ଏପଟେ ତରଭୁଜ, ତରଭୁଜ ହଁ ତରଭୁଜ ବହୁତ ରାଜ୍ୟକୁୁ ଯାଉଚି। ପାଞ୍ଚ ରୁ ଛଅଟା ରାଜ୍ୟକୁ ତରଭୁଜ ଯାଉଛି।
ଆଚ୍ଛା ତରୁଭୁଜ ଆମର ଦି ପ୍ରକାର ଥାଏ ନା। ଗୋଟେ ଗୋଟେ ସବୁଜ କଲର୍ ଗୋଟେ ଥାଏ। ଆଉ ଗୋଟେ ଗୋଟେ ଛାବୁ ଛାବୁଆ କଲର୍ ଯେମିତି ଗୋଟେ। ସେମତି ଗୋଟେ ତରଭୁଜ ଥାଏ। ଦି ପ୍ରକାର ତରଭୁଜ। ହଁ ସେଟା ସବୁଠୁ ମାନେ ଭଲ କୋଉଟା ମାନେ ମିଠା କୋଉଟା ଲାଗେ?
ମିଠା ହଉଛି ଦିଟାଙ୍କ ମିଠା ଉ, ତା ପାଗରେ ହେଇଥିବା ଦରକାର। ଦିଟାଙ୍କ ମିଠା।
ହୁଁ, ଆଉ ଗୋଟେ ଲମ୍ବା ତରଭୁଜ ଗୋଟେ ଆସେ ଗୋଟେ ଗୋଲ ଗୋଲ ତରଭୂଜ ଆସେ ସେଟା ଗ୍ରୀନ୍ ଟାଇପ୍ ର। ସବୁଜ କଲର୍ ଆଉ ଗୋଟେ ଲମ୍ବା ଟାଇପ୍ ର ଆସେ ସେଇ ସବୁଜ ଟାଇପ୍ ର। କିନ୍ତୁ ସମସ୍ତେ କହନ୍ତି ଯେ ଲମ୍ବା ଟା ଟିକେ ଭଲ। ଟିକେ ମାନେ ବାଲିଆ ବାଲିଆ ଟିକେ ଲାଗୁଥିବ। ସେଟା ଟିକେ ଭଲ ଲାଗେ ଖାଇବା ପାଇଁ ଗୋଲ୍ ଅପେକ୍ଷା ଦିଟାକ ଭଲ ଲାଗେ। କିନ୍ତୁ ଗୋଲ ଉଁ, ଗୋଲ ଅପେକ୍ଷା ଲମ୍ବା ଟା ଟିକେ ଭଲ ଲାଗେ।
ହଁ ଆପଣ ତରଭୁଜ ଯେତେବେଳେ କିଣୁଚନ୍ତି। ହଁ ଆପଣ ତରଭୁଜ ଯେତେବେଳେ କିଣୁଛନ୍ତି ଗୋଟେ ଛୋ ଟ କପଡା ଟେ ପାଖରେ ରଖିଥିବେ। ଧଳା କପଡ଼ାଟେ, କଣ କରିବ ତରଭୁଜ କଟା ହେଲା ପରେ ତାପରେ ରଖିଦେବେ। ଯଦି ସେଥିରୁ ରଙ୍ଗ ଛାଡିଗଲା କି ରଙ୍ଗ ତାଲେ ଜାଣିବି ସେଟା ତରଭୁଜ ଅଛି। ତ ସେ ଜାଗାରେ ଆରାମ ସେ ସେ ତାର ବସା କରିଚି।
ଆଛା ଆଛା, ତ ତରୁବୁଜ ଏମତି ଚିନିବାରେ ବି ଗୋଟେ ତାର ଅଛି ଗୋଟେ ନାଇଁ। ଆବ ମୁଁ କ ତ ତରୁଭୂଜ ଚିହ୍ନିବାର ପାଇଁ, ଏମିତି ଗୋଟେ ଥାଏ କ କପଡା ନେଇେକି ଗୋଟେ କରିବା ପାଇଁ।
ସେ କଣ କରିବେ କପଡା ଟା ଯଦି କାଟିଦେଲା ପରେ, ଯଦି କପଡା ରଙ୍ଗ ଲାଗିଗଲା ଧଳା କପଡାରେ ରଙ୍ଗ ଲାଗିଗଲା ନାଲିଆ ରଙ୍ଗ। ତାହେଲେ ସେଇଟା ଭାବିଦେବେ କି ସେଇଟା ହଉଚି ମାନେ ତାଙ୍କୁ ଇଞ୍ଜେକସନ ଦିଆହେଇଚି। କିନ୍ତୁ ତରଭୁଜର ବି ନିଜସ୍ୱ ବି ନାଲି ରଙ୍ଗ ଅଛି ବୁଝିଲେ। ସେ ରଙ୍ଗ ଟା ବି ଲାଗିଲେ, ଆପଣ ମାନେ ଭାବିବେ ସବୁ ତରଭୁଜ ଗୁଡା ହଉଚି ଖରାପ ବୋଲି। ତରଭୁଜ ଗୋଟେ ରଙ୍ଗ ତ ଆପଣ ଜାଣିପାରିବେ ନା। ତରଭୁଜ ଠୁ ଯୋଉ ରଙ୍ଗଟା ଲାଗିବ କପଡାରେ, ସେ ଧୋଇଦେଲେ ଛାଡିଯିବ। କିନ୍ତୁ ଯୋଉଟା ଆର ରଙ୍ଗ ଆ ର୍ଟିଫିସିଆଲ ରଙ୍ଗଟା ସେଠାରେ ଧୋଇଲେ ଛାଡିବନି।
ହୁଁ।
ଆପଣଙ୍କର ଗରମ କେମିତି ହଉଚି। ଆଜି ତ ହଁ ଆଜି ତ ପ୍ରବଳ ଖରା ହୋଉଥିଲା ଗରମ କେମିତି ହଉଚି?
ହଁ ଗରମ ବହୁତ ଆଜି ହଉଚି, ଏବେ ଦୁଇ ଦିନ ହେଲା ବେଶୀ ଗରମ ହଉଚି। ଆଗରୁ ଟିକେ ପାଗ ଟିକେ ଥଣ୍ଡା ଥିଲା। ଦିଦି ଦି ଦିନି ବେଶୀ ଟିକେ ଗରମ ହଉଚି, କାଲି ଟିକେ ଗରମ ଥିଲା ଆଜି ଏଠି ତ
ହଁ ଧୀରେ ଧୀରେ ଏଇ ବର୍ଷ ସାରା ପୁରା କମିଯିବ ବର୍ଷା। ଧୀରେ ଧୀରେ କମି କମି କମି ଯୋଉ ଅଧିକା କମିବ ରାସ୍
ହୁଁ ହୁଁ। ତାପରେ ବର୍ଷା ଉଠେଇକି ଆସୁଚି କିନ୍ତୁ ବର୍ଷା ଟା ହଉନି। ବହୁତ ଲୋକ ହଇରାଣ ହଉଥିଲେ। ଯୋଉ କଣ ସବୁ ଏଇ ଦିନ ଆସୁଚି ସେ ମୌସୁମୀ ଆସୁଚି କଣ ମୌସୁମୀ ହରିକା ଆସିବାକୁ ଦବନି।
ଆରେ ଶୁଣ ଏଲ୍ ଲାଇନର୍ ଟା ମୁଁ ବୁଝଉଚି ଏଲ୍ ଲା ଗୋ ପ୍ରଶାନ୍ତ ମହାସାଗର ଗୋଟେ ବଡ ଏରିଆ। ବଡ ଜାଗା ସେ ଜାଗାରେ ଯଦି ମାନେ ଏତେ ବଡ ଜାଗା ସେ ଜାଗାରେ ଯଦି ମାନେ ଗରମ ହଉଚି ତା ପମାତ୍ରା ବଢିଗଲା ଦି ଡିଗ୍ରୀ ତାହେଲେ ସେପଟ ପବନ ଟା କଣ ହବ? ଆ ଏତେ ବଡ ଏରିଆରେ ପବନଟା ଉପରକୁ ଉଠି ଯିବ। ତା ଜାଗା ପୂରଣ କରିବା ପାଇଁ ସବୁ ପଟୁ ପବନ ଟା ସେ ଜାଗାକୁ ବହିକି ଆସିବେ। ସବୁ ପଟୁ ବହିକିରି ଆସିଲେ ତା ମୋ ଆଡେ ଯୋଉ ପବନ ଟା ପ୍ରଶାନ୍ତ ମହାସାଗର ଆସୁଥିଲା ସେଇଟା ପୁଣି ସେଇ ପ୍ରଶାନ୍ତ ମହାସାଗର ଆଡେ ପଛକୁ ପଳେଇବ। ତ ପବନ ମାଧ୍ୟମରେ ଆସୁଥିଲା କଣ ଆମର ମୌସୁମୀ ବାଦଲ ଗୁଡା ଆସୁଥିଲା ମୌସୁମୀର। ତ ସେଇଗୁଡା ଆଉ ଧୀରେ ଧୀରେ ଆସିବନି। ସେଠ ପଟେ ଯେତେ ଜୋର୍ ସେ ବଢିବ ଏ ପଟେ ସେତେ ଜୋର୍ ସେ ହଉଚି ଉ କଣ କହିଲେ ପବନ ଟା ଆଉ ଆସିବନି, ପବନ ନ ଆସିଲା ବର୍ଷା ହବନି।
ସେଟା ସେଇଟା କୁ ଏଲିନ ଫିିଓ କହୁଚନ୍ତି?
ହଁ ସେପଟେ ମାନେ ପବନଟା ସେଆଡକୁ ରିଟନ୍ ପଳେଇବ। ରିଟର୍ଣ ଗ ଯିବା ଦ୍ଵାରା ଆଉ ବର୍ଷାଟା ଟୋଟାଲି ମାନେ ଧୀରେ ଧୀରେ ଧୀରେ ଧୀରେ କମି କମି କମି କମି କମିଯିବ।
ଆଚ୍ଛା ଆଚ୍ଛା ଅହ ଏୟା ଓ ହଉ ରଖୁଚି ଆଜ୍ଞା। ନମସ୍କାର୍ ଆଜ୍ଞା।